ହଁ ହାଲୋ।
ଏ ବନ୍ଧୁ କେମିତି ଅଛନ୍ତି ଭଲ ଅଛନ୍ତି।
ବନ୍ଧୁ ପୁରା ବଢିଆ ଅଛି। ତମେ କେମିତି ଅଛ?
ଆଜ୍ଞା ମୁଁ ଭଲରେ ଅଛି ଆଜ୍ଞା।
ଆଚ୍ଛା।
ଆଜ୍ଞା ଆପଣ ଖାଇଥିଲେ କଣ?
ଆ ମୁଁ ଖାଇଥିଲି ଏବେ ପଖାଳ ଭାତ ଦିଇଟା ଖାଇକି ଉଠିଲି ଆଉ ଆଳୁ ଚକଟା। ଆଳୁ ଚକଟା ପଖାଳ ଭାତ। ଆଜ୍ଞା।
ଆଜ୍ଞା ବନ୍ଧୁ ଶୁଣନ୍ତୁ ଆଜ୍ଞା।
ଆଜ୍ଞା।
ବନ୍ଧୁ ମୋର ଅଛି ପାଞ୍ଚ ଗୁଣ୍ଠୁ ଆଜ୍ଞା ବିଲ ଅଛି ଆଜ୍ଞା ମୋର।
ଆଜ୍ଞା।
ବନ୍ଧୁ ତାକୁ ଆଜ୍ଞା ଚାହୁଁଛି ଗୋଟେ ମାଛ ଚାଷ ଆଜ୍ଞା କରିବି ତମେ ଆ ଆଗକୁ ଆଜ୍ଞା ଗୋଟେ କରିଥିଲ? କେମିତି ହବ ଆଜ୍ଞା ଟିକେ କହିଲ?
ପୁରା ଆରାମରେ କର ବଢିଆ ହବ ଜେସିବି ନେଇଯିବ ଖୋଳିଦବ ପୋଖରୀ। ତମର ଯେତେ ଫୁଟୁ କରିବାର ଥିବ ସେତିକି ଫୁଟୁ ଯେତେ ସ୍କୋୟାର ଫୁଟୁ କେତେ ଗଭୀର କେତେ ଓଷାର କେତେ ଚଉଡା? ଲମ୍ବା, ପ୍ରସ୍ଥ, ଉଚ୍ଚତା। ସବୁ ମାପିକି ଜେସିବି ସାହାଯ୍ୟରେ ତମେ ଆରାମରେ ପୋଖରୀ ଗୋଟେ ବଡ ପୋଖରୀ ପାଞ୍ଚ
ଖୋଳା ହବ।
ଚାରି ପାଞ୍ଚ ଗୁଣ୍ଡୁ ଏକରର ଗୋଟେ ବଢିଆ ପୋଖରୀ ତମେ ଖୋଳି ପାରିବ ବନ୍ଧୁ।
ଆଜ୍ଞା।
ଆମେ ବି ଅଛୁ ଆପଣଙ୍କ ସହିତ ଆମେ ତମକୁ ପୁରା ଶହେ ଶହେରେ ସହଯୋଗ କରିବୁ। ଆମେ ସହଯୋଗ କରିବୁ ତମର ଯୋଉ ଯୋଉ ମାଛ ସବୁ ଛାଡିବ କଣ କଣ ଦାନା ଦବ?
ଆଜ୍ଞା।
ଏକ ରୁ ଅ ଠୁ ଏକରୁ ଶହେ ଯାଙ୍କେ ଅ ଠୁ ଲ, କ୍ଷ ଯାଙ୍କେ ଆମେ ତମକୁ ପୁରା ସହଯୋଗ କରିବୁ।
ଆଜ୍ଞା ଆଜ୍ଞା ଯୋଉ କଲ ଫାଷ୍ଟେ ତାକୁ ଖୋଳିଲ ଖୋଳିବା କେ ଚାରି କର ଆଜ୍ଞା ବାର ବାର ପୁଣି ବୁଜିଲ ନା?
ଚାରି କର ଆମେ ଦେଇଦେଇଚୁ ପୁରା ବାଡ ଦେଇ ଦେଇଚୁ କନ୍ ଣ୍ଟା ତା ଭିତରେ ଦେଇଦେଇଛୁ ସବୁ ଯେମିତି କେହି ଚୋରି କରି ପାରିବେନି ପଶି ପାରିବେନି। ବର୍ଷା ହଉଛି ମେଘ ହଉଚି।
ଆଜ୍ଞା, ମେଘ ତ ଏଇନା ହଉଚି ଆଜ୍ଞା ଆଜ୍ଞା। ତମେ ଏଇନା ଆଜ୍ଞା କଣ କଣ ନଗେଇଚ ମାନେ ଯୋଉ ବାରିରେ?
ଆଉ ତମେ କୁଆଡେ ଯାଇଥିଲ ସବୁ ବୁଲାବୁଲି କରିବାକୁ?
ବୁଲାବୁଲି କରିବାକୁ କୁଆଡେ ଯିବୁ ଆମର ତ ସେଇ ବିଲ କାମ ଏଇ
ତମେ ଯାଉଚ ଯାଇଥିଲ ମହାବିଣା କେ ଦର୍ପଣୀ ପାର୍କ। କେ ଆମର ନିହାଲ ପ୍ରସାଦ ସେପଟେ ରହିଲା ଆମର ଭୂଷଣପୁର ପର୍କେ। ମହାନ ମହାବିନାୟକ ମନ୍ଦିର, ଚଣ୍ଡୀ ମନ୍ଦିର ସେଠି ଜଗନ୍ନାଥ ମନ୍ଦିର।
ଆଜ୍ଞା ଜଗନ୍ନାଥ ମନ୍ଦିର ଏଠି ମା ତାରିଣୀ ମନ୍ଦିର।
ହୁଁ କଟକ, ଭୁବନେଶ୍ବର ଯାଉଚ ନା ବୁଲାବୁଲି କରିଆକୁ ଆମର ରସୁ ଯୋଉ ଅଛି ଷ୍ଟାଡିୟମ ବାରବାଟୀ ଷ୍ଟାଡିୟମ।
ଆଜ୍ଞା।
ଉଁ, ହାଲୋ। ଆମର ବାରବାଟୀ ଷ୍ଟାଡିୟମ କଟକ।
ଆଜ୍ଞା, ତ ତମେ ଅଇକା ଦେଖିଆକୁ ଯାଉଚ?
ଆମେ ଯାଉଚୁ, ଆମେ ଯାଉ ଖେଳ ଦେଖିଆ ପାଇଁ ଯାଉ। ବଲିଓଡ ଖେଳ ସେଡୁ ଉପଭୋଗ କରୁ। ସେଇଠି ଆମେ ଏସିବି ଏସିବି ମନ୍ଦିର ଏସିବି ମୋର ମେଡିଆ ଏସିବି ହସ୍ପିଟାଲ ଅଛି ଆମର ବଡ।
ଆଜ୍ଞା, ଆମର ଯଦି ଆଜ୍ଞା ମେ ମେଡିକାଲ ଅଛି ଆଜ୍ଞା ଭର୍ଷଣା ମେଡିକାଲ। ସବୁ
ଭୁବନେଶ୍ୱରରେ ଆମର ଏମ୍ସ ଏମ୍ସ ହସ୍ପିଟାଲ, ଆମର ଅଛି କଳିଙ୍ଗ ଷ୍ଟାଡିୟମ। ବାରବାଟି ଷ୍ଟାଡିୟମ।
ଆଜ୍ଞା।
ବହୁତ ପ୍ରସିଦ୍ଧ ଜାଗା ଅଛି ସବୁ ଆମର ବୁଲିବା ପାଇଁ।
ଆଜ୍ଞା ବନ୍ଧୁ ଆଜ୍ଞା ବନ୍ଧୁ ଶୁଣନ୍ତୁ, ଆମର ଏଠି ମାଗଣା ଚିକିତ୍ସା ଅଛି। ମେଡିକାଲେ ଆଜ୍ଞା। ଏଇ ସବୁ ବିଭିନ୍ନ ଆମର ଏଠି ଅଛି।
ହଁ ଆଗକୁ ସବୁ ତ ପୂଜା ଆସୁଛି କଣ ସବୁ ପୂଜା ଯାତ୍ରା ହଉଛି କଣ ସବୁ ରହିଛି ତମର ସବୁ?
ଆଜ୍ଞା ଆମର ପୂଜା ଯାତ୍ରା ସବୁ ଏଠି ହଉଚି ଆଜ୍ଞା ଗଣେଷ ପୂଜା ହଉଚି। ଗଣେଷ ପୂଜା ହଉଚ ଆଜ୍ଞା ତ କୁହ ନା ଆମର ଯୋଉଠି ହଉଚି ସେଠି ଆଜ୍ଞା କାଦୂଅ ତ ଆଜ୍ଞା ଠିଆ ହଉଥିବ ଅଅଷାଢ ମାସ ହେଲେ। ଏ ଆମର ଆଇଲାଣି ବର୍ଷା ତ ହଉଚି ଜୋର କାଦୁଅ ତ ଏଠି ହଉଚି ଠାକୁରଙ୍କ ପାଖରେ ଏଁ କାଦୁଅତ ହଉଚି ଜୋର।
ହୁଁ।
ଆଜ୍ଞା କିଏ ଆସିଲା ବେଳକୁ ବା କାଦୁଅ ହଉଚି। ଆପଣଙ୍କ ଆଡେ କେମ୍ ଚାଲିଚି? ଆଜ୍ଞା ବନ୍ଧୁ
ମୁଁ ଆରେ ବୁଢେ ଚାଲଚି
ଆଜ୍ଞା ଆପଣ ଏଇଣା କଁ କରୁଚନ୍ତି?
ମୁଁ ଏଇନା ଘରେ ବଇଚି ଆଉ।
ଆଜ୍ଞା।
ହୁଁ।
ଆମର ଆଜ୍ଞା ଆଜ୍ଞା ଆଜ୍ଞା। ସେଇଠି ଆଜ୍ଞା ଆମେ ସାଇଡ ରେ ବି ଆଜ୍ଞା ସେଠି ଫାଙ୍କା ଯେଗାନା ଆଜ୍ଞା ସେଠି ଆମେ ଶାଗ ସବୁ ବାଇଗଣ ପୋଟଳ ସବୁ ସେଇଠି ନଗେଇଦେଇଚୁ ଆଜ୍ଞା। ଆମର ତ ଏଠି ବହୁ ବହୁତ ଆଜ୍ଞା ବିରି, ବାଦାମୀ, ମୁଗ ଏଇ ସବୁ ତ ହଉଚି।
ଆଚ୍ଛା।
ତମର ଆଜ୍ଞା ଫସଲ କଁ ହେଠି ହଉଚି ଧାନ?
ତମେ ଖାଲି ଚାଷ କର ବୋଧେ ଆଉ ଅଲଗା ଅଲଗା କିଛି କରନୁ ଖାଲି ଚାଷ କର
ଆମର ଆଜ୍ଞା।
ଡେଲି ଏଇ ଗୋଟେ ଟପିକ ଗପିଲେ ପଇସା ନା ଗେନ୍ଧା ତତେ ଦେବେ
ଆଜ୍ଞା। ବନ୍ଧୁ ନାଇଁ ତମେ ଭୁଲୁ କଥା କହିଲ ଅଲଗା ଅଲଗା ଆଜ୍ଞା। ଆଜ୍ଞା ଦୁର୍ଗାପୂଜା ତ ଆଜ୍ଞା ହଉଚି ଆଜ୍ଞା।
ଦୁର୍ଗା ପୂଜାରେ କଁ ପ୍ରୋଗ୍ରାମ ସବୁ ଅଛି?
ଦୁର୍ଗା ପୂଜାରୀ ଆଜ୍ଞା ଦୁର୍ଗା ପୂଜାର ପ୍ରୋଗ୍ରାମ ହେଲା ବୁଲିବା ସାଗୁର ଯାଏନା ବୁଲିବାକୁ। ଅସନ କରେ କିଏ ସାଙ୍ଗସାଥି ଟିଏ ବୁଲେ।
ହୁଁ।
ଏଇତ ଆଜ୍ଞା ଆଉ। ଅଗେ ଏଇନା ତ ଆଜ୍ଞା ଖରା ହଉଚି ଜୋର ଖରା ପାଇଁ କଁ କରିବ
ଖରା ପାଇଁ କେବଳ ଘରେ ରୁହ ୱାରେସ ପିଅ।
ଖରା ଦିନ ଖରା ହବ ବର୍ଷା ଦିନ ବର୍ଷା ହବ ଶୀତ ଦିନେ ଶୀତ ହବ ସେ କଁ ଅଟକେଇ ହବ କି।
ତାକୁ ଅଟକେଇ ହବନି।
ଅଟକେଇ ତ ହବନି।
ହୁଁ ବ ଉପଭୋଗ କରିପାରିବା ଆମେ ପାଗକୁ ଖରାଦିନେ ଖରା ବର୍ଷା ଦିନ ବର୍ଷା ଶୀତ ଦିନେ ଶୀତକୁ ଆମେ ଉପଭୋଗ କରିବା।
ଆଜ୍ଞା ମୁଁ ଦର୍ସିଗାଈ ଆଜ୍ଞା ଦଶଟା ରଖିଚି ଆଜ୍ଞା।
ବଢିଆ।
ସେ ବଡ ଭାଇ ତାଙ୍କର ରଖିଚନ୍ତି ସେଇ ତା ରଖିଚନ୍ତି ତାଙ୍କର ରଖୁଚନ୍ତି କ୍ଷୀର ଦଉଚି କେତେ ଲିଟର ନା ଦି ତିନି ଲିଟର ଦଉଚି ଷୀର। ଛେନା କରୁଚନ୍ତି ଇଏ ଫିଏ ସବୁ କରୁଚନ୍ତି। ଆଜ୍ଞା। କୁହନ୍ତୁ ଆଉ କଣ କହୁଛନ୍ତି?
ହଉ ଠିକ ଅଛି କଣ କରଛ
ଆ ଆଜ୍ଞା ବନ୍ଧୁ?
ଆଜ୍ଞା।
କୁହନ୍ତୁ।
କୁହନ୍ତୁ କୁହନ୍ତୁ କଣ କରୁଛନ୍ତି?
ଆଜ୍ଞା କଣ କରୁଛି ଟିକେ ଭଲ ଲାଗୁନଥିଲା ବହିଛି ଆଜ୍ଞା ଟିକେ।
ଭଲ
ଆଜ୍ଞା।
କୋଉଠି ବଇଛନ୍ତି?
ଆଜ୍ଞା ବଇଛି ଆଜ୍ଞା ଘରେ ବଇଛି ଆଜ୍ଞା। ଚାଳ ଘର ଜା ହେଲେ ପଇସା ପତ୍ର ଆଜ୍ଞା ନାଇଁ। ଆପଣଙ୍କ ଭଳିକୁ ଆମେ ହେଇପାରିବୁ।
ତମେ ବନ୍ଧୁ ମୋ ପାଇଁ ପୁରା ଗରିବ ବ ଜଣା ପଡୁଛ ଆଉ ମୁ ତ ପୁରା ଗରିିବରେ ବଞ୍ଚିଛି।
ଆଜ୍ଞା ଗରିବ ଚାଳ ଘର ଆଜ୍ଞା କରିୁଛୁ ଇନ୍ଦିରାବାସ ଆଜ୍ଞା କରିବୁ ବୋଲି ଆଜ୍ଞା ଗୋଡେଇ ହଉଛି ଗାଁ ଲୋକକୁ ଗାଁ ଲୋକ ତ କରୁନାହାନ୍ତି।
ହଁ।
ଆଜ୍ଞା ଇନ୍ଦିରାବାସ ସୁଦ୍ଧା ଆଜ୍ଞା ମିଳୁନି ଯାହାହଲେ ଆଜ୍ଞା ଆଜ୍ଞା ଚାଳଘରେ ଆଜ୍ଞା ରହିଛି ଭାରି ଅସୁବିଧା ଆଜ୍ଞା।
ହୁଁ ନାଇଁ ଆମର ବି ଚାଳ ଘର।
ଆଜ୍ଞା।
ଆମର ବି ଚାଳ ଘର।
ସକାଳେ ଉଠିଲେ ଆଜ୍ଞା ଚୁଡ଼ା କଦଳି ଖାଇବୁ ଆଜ୍ଞା।
ଆଜ୍ଞା ଏତେ ବଢିଆ ଖାଇବା।
ଖାଇବୁ ଯିବୁ ଆମେ ଚାଷ ବାସ କରବାକୁ। ଗାଁ ରେ ଚାଷ କଲା ବେଳକୁ ବି ଚାଷ ମେଣ୍ଟି ହେବ ପଇସା ନଉଛନ୍ତି ବି।
ଆଉ ଆପଣ ଗୋଟେ ରୁଟି ଫ୍ୟାକ୍ଟିଟିରେ ଅଛନ୍ତି ରୁଟି ଫ୍ୟାକ୍ଟିଟିରେ
ଆଜ୍ଞା
ଆପଣ ରୁଟି ଫାକ୍ଟ୍ରିରେ ଅଛନ୍ତି କଣ ରୁଟି ଫ୍ୟକ୍ଟିର ଅଭିଜ୍ଞତା ଟିକେ ଆମକୁ କୁହନ୍ତୁ?
ରୁଟି ଫ୍ୟାକ୍ଟିରେ ଆଜ୍ଞା ଯନ୍ତ୍ର ସ ଦେ ତମେ ଆଞା ଆପଣ ଚାହୁଛନ୍ତି ଗୋଟେ ରୁଟି ମେସିନ୍ ଆଜ୍ଞା ପକେଇବାକୁ
ଆଜ୍ଞା। ଗୋଟେ ରୁଟି ଫ୍ୟାକ୍ଟ୍ରିର ମୁଁ ଭାବୁଛି ଗୋଟେ ରୁଟି ମେସିନ ଗୋଟେ ପକେଇବାକୁ ଚାହୁଁଛି। ଚଣ୍ଡୀିଖୋଲରେ
ଆଜ୍ଞା ଶୁଣନ୍ତୁ ଯନ୍ତ୍ର ଯନ୍ତ୍ର ସତ ସବୁ ଆଜ୍ଞା ହବ।
ଆଚ୍ଛା ତ କଣ କେତେ ଆସିବୁ ରେଟ ମେସିନ ର
ମେଶସି ନା ଆଜ୍ଞା ତମେ ଷ୍ଟାର୍ଟିଂ ହଉଛି ଆଜ୍ଞା ପଚାଶ ହଜାରରୁ ଆଜ୍ଞା
ହୁଁ।
ଛୋଟ ଆମର ଆଜ୍ଞା ଆଣିଥିଲେ ସେ ମାଲିକ ତାଙ୍କର ଆଣିଥିଲେ କେତେ ଆଣିଥିଲେ ତିନି ତିନି ଲକ୍ଷ
ହୁଁ। ହଁ ତମେ ରହିବ ବୁଝାସୁଝା ତମେ ବୁଝାସୁଝା କରିବ ରହିିକି ଯଦି କୁହ ମୁଁ ଗୋଟେ ମିଶି ମେସିନ୍ ଗଟେ ପକେଇବି ଜନ୍
ଆଜ୍ଞା ତା ପାଇଁ ଆଜ୍ଞା ସବୁ ଗୋଳେଇବା ପାଇଁ ଆଜ୍ଞା ମେସିନ୍ ଅଛି। ସବୁ ଆଜ୍ଞା ବିଭିନ୍ନ ମେସିନ୍ ଅଛି। ତା ଦେହରେ ସବୁ ପଡୁଛି ଅଟା ଇଏ ଫିଏ ସବୁ। ତେଲସସିଲ ମତେ ଆଜ୍ଞା ଦଉଛନ୍ତି ସେଇ ଚାରି ପାଞ୍ଚ ହଜାର ତିନି ଚାରି ହ
ମୁଁ ଅଧିକ ଦେବି ତମକୁ।
କେତେ ଦବା ଆଜ୍ଞା?
ମୁଁ ଆଉ ପାଂଶଟଙ୍କା ବଢେଇକି ଦେବି।
ଆଜ୍ଞା।
ହୁଁ।
ଆଜ୍ଞା।
କ କହୁଛନ୍ତି?
ଦେଲେ ତ ଆଜ୍ଞା ଭଲ ହବ ଆମର ଏଠି ସେ ଆଜ୍ଞା ସେଠି ତ ଭାରି ଗରମ ହଉଛି।
ଆଜ୍ଞା।
ଗୁଲୁମୁଳି ହଉଛି ମୁଁ ମା ମୁଁ ବଡ ଭାଇ ଙ୍କୁ କହିଲି ବଡ ଭାଇ ଗୋଟେ ଆଣିବା ପଙ୍ଖା।
ହୁଁ।
ପଙ୍ଖା ଆଣି ନଗେଇଲେ ଉଚିତ୍ ହବ। ପଡା ହେଇଲେ ହଉ ତମ କିଛି ଦେ ଏରେ ପଙ୍ଖା ଆଣିକି ଲଗେଇଦବା ଗରମ ହଉଛି। ଯାହାଲେ ବି ପଙ୍ଖା ଗୋଟା ପାଂଶ ଦି ତିନି ହଜ ହଜାରେ ଖଣ୍ଡେ ଦେଇକି ଗୋଟେ ପଙ୍ଖା ଆଣିଲି ଛୋଟ ପଙ୍ଖା। ଆଣି ମୋବା
ଆଉ ଘରେ ଘରେ ସବୁ ଭଲ ବାପା ମାଙ୍କ ଦେହ?
ଆଜ୍ଞା। ଆଜ୍ଞା ହଁ ପ ପରିବାର ସବୁ ଭଲ ଅଛନ୍ତି ତ?
ଆଜ୍ଞା।
ଆଜ୍ଞା। ଆଉ କଣ କହୁଛନ୍ତି କୁହନ୍ତୁ ତମେ ରୁଟି ମେସିନି କରିବ ଯଦି ଆଜ୍ଞା ମୁଁ ବି ଆଜ୍ଞା ତମ ସାଙ୍ଗରେ କିଛି ସି ସାହାଯ୍ୟ କରିପାରିବି ଆଜ୍ଞା।
ଯାଉ ଆପଣଙ୍କ ସାଙ୍ଗେ କଥା ହେଇକି ବହୁତ ଭଲ ଲାଗିଲା।
ଆଜ୍ଞା ରହୁଚି ଆଜ୍ଞା।
ବହୁତ୍ ମତେ ଆନନ୍ଦ ଲାଗିଲା।
ଆଜ୍ଞା ମତେ ବି ଆଜ୍ଞା ଭଲ ଲାଗିଲା ଆଜ୍ଞା ତମ କଥା ଶୁଣି ଆଜ୍ଞା।
ତମ ଯାତ୍ରା ସୁଖମୟ ସୁଗମମୟ ହଉ।
ଆଗ୍ ଆଜ୍ଞା ରହୁଛି ଆଜ୍ଞା ତମ ଆଜ୍ଞା ଆମେ ତ ଗରିବ ଲୋକ ଆଜ୍ଞା ରହୁଛୁ।
ହଉ ହଉ ରଖନ୍ତୁ।